ହଁ ଦେଇ କଣ କରୁଚ?
ଏଇଠି ବସିଛି ଆଉ ତୁ କଣ କରୁଚୁ?
ମୁଁ ଏଇଠି ବାରିପଟେ ଘରେ ବସିଛି।
ହୁଁ ଖାଇସାରିଲୁନୁ?
ହୁଁ ଜଳଖିଆ ଖାଇଥିଲି।
କଣ ଖାଇଥିଲୁ?
ଜଳଖିଆ ବରା ହକା ବରା ଆଳୁଚପ ଇଟିଲି।
ହୁଁ ହୁଁ। ଆଉ କୋଉଠି ଅଛୁ ମୁଁ ଖାଇଥିଲି ମୁ ତ ସ ସକାଳେ ଉଠିକି ବସିକି ଫ୍ରେସ୍ ହେଇକି ଆସିକି ହଲିକ୍ସ ପିଇଚି।
ହଲିକ୍ସ ପିଇଛୁ ଏ ଯାଇଁ କିଛି ଖାଇନୁ।
ଯାଉଚି ଏବେ ଖାଇବି।
ଆଉ ତ ଦେହ ବୋଉ ଏଇଠି ଖୁଡୀଙ୍କ ଘରେ ଅଛି।
ହୁଁ କଣ ପାଇଁ ଯାଇଛି?
ଯାଇଚି ଯେ ପୁଅ ହରିକା ଆସିଥିଲେ ଯେ
ବାପା ଭୋଗନାହାନ୍ତି।
ହଁ ପା କଲ କରିଥିଲେ ସକାଳେ।
କଣ କହିଲେ?
କଣ କହିବେ ମଁ କିଛି ନାହିଁ କଲଥିଲେ କାଲି ତମ ଦେହ ଭଲ ଅଛି ନା ନାଇଁ ପଚାରିଲେ ଆଉ ବାବା ଆସିବେ ଦି ଦିନ ତିନି ଦିନ ପରେ ଯୋଉ ଛୁଟି ନାହିଁ କି ପଇସା ଧରିକି ଆସିବେ କହିଲେ।
ହୁଁ କେତେଦିନ ଛୁଠିଆଣି
ହୁଁ ଆଉ ଏକଜାମ୍ ତୋ ଭଲ ହେଇଛି?
ହଁ ମୋର ଏଗଜାମ ଚାଲିଛି ତ ଆଉ ରେଜଲ୍ଟ ବାହାରିନି ଭଲ ହଉଛି ଆଉ।
ଆଉ କେତେଟା ଏକଜାମ୍ ଅଛି?
ଆଉ ଦିଟା ଅଛି।
ଆହୁରି ଦିଟା କୋଉଦିନ ଆସିବୁ ଆଉ?
ମୁଁ ଯାଇକି ଜୁଲାଇ
ଜୁଲାଇ କେତେରେ?
ଜୁଲାଇ କେତେରେ ଚାରି ପାଞ୍ଚରୁ ଯିବି
ହଁ ଆଉ ଅଛ କୁଆଡ଼େ ବୁଲୁଚୁ?
ମୁଁ ଯାଉଛି ଏବେ ପୁରୀ ବି ପ୍ଲାନ୍ କରୁଛି।
କୋଉଦିନ?
ମୁଁ ଏବେ ଯିବି ନ ହରେ ଏକଜାମ୍ ସରିଲା ଟାଇମ ରେ ଯିବି ଏକ ଦୁଇ ଆଡୁ
ଏକୁଟିଆ ଯିବୁ ଆଉ ମୁଁ
ଆଉ ମୁଁ ଦିଦି ସମସ୍ତେ ଯିବେ ଆଉ।
ହଁ ସବୁ ଯିବ ହାରି ଆଉ ମୁଁ ଏକୁଟିଆ କଣ କରିବି? ମୁଁ ଯିବିନି?
ବୁଲିକି ଆସିଛୁ।
ହୁଁ କାଲି ଯାଇଛି ମୁଁ ଯାଇଥିଲି ହେଇ ପୁରୀ ପାଖାପାଖି ନା ଆଉ।
ପୁରୀ ଗଲୁନୁ?
ପୁରୀ ଏଇ ଏ ଯାଇଥାନ୍ତି ଯେ ଆଁଇଷ ଖାଇଥିଲି ତ ଗଲିନି।
କିଏ କିଏ ଯାଇଥିଲ?
କଣ କହିଲ?
କିଏ କିଏ ଯାଇଥିଲ?
ହଁ ସାଙ୍ଗ ହବା ଗୁଡୁନା ହେକା।
ଉୁଁ କେତେ ଜଣ?
ହୁଁ।
କେତେ ଜଣ?
ଚାରି ଜଣ। ଗୋଟେ ମୁକେଶ ଗୋଟେ ସାଙ୍ଗଟେ
ହୁଁ।
ହୁଁ
କୁଆଡେ କୁଆଡେ ବୁଲିଗଲ?
ଯୋଉ ହେଇଠି ତ ହେଇ ଯୋଉ ଅଣ୍ଡେଲାୱାଡରେ ଯୋଉ ପାଣି ନା ହେଇଠିକ୍ ଆଉ। ହେଇଠି ଭିତରେ ଯୋଉ ମଜା। ଗଲେ।
ହୁଁ କେମିତି କଣ କଲୁ ମଜା?
ହୁଁ କଣ କହିଲ?
କେମିତି ମଜା କଲୁ?
ଆରେ ପାଣିରେ ଖାଲି ପାଣି ସବୁଆଡେ ଖାଲି ପାଣି ନା ଡ୍ୟାନ୍ସ କଲି, ନାଚିଲି, ତାପରେ ଯୋଉ ତାପରେ ଖାଇବା ହରିକା ଭିତରେ ସବୁ ଅଛି ଖାଇବି ତାପରେ ପାଣିରେ ଖାଲି ପହଁରା ପହଁରି କରିବ ଆଉ ଅଳ୍ପ ପାଣି। ହେଲା। ଅଣ୍ଟେ ଯାଙ୍କେ ତାପରେ ନହଲେ ମୁଣ୍ଡେ ଯାଙ୍କେ ପାଣି ସେଠ ଖାଲି ପହଁରା କରିବୁ ବସିବୁ ଉଠିବୁ ସେତିକି ତ ଆଉ କଣ। ଖାଲି ବଡ ପ୍ଲେସ ଟିଏ ହେଇକି ଅଛି।
ହୁଁ ଟିକେ
ବଡ ପ୍ଲେସ ହେଇକି ଅଛି। ଟିକେଟ୍ ହଜାର ଟଙ୍କା।
ହଁ ହଜାର ଟଙ୍କା।
ହଁ।
ଆଉ କଣ ଖାଇଥିଲୁ ?
ହଁ ମୋ ବୋଉ ରୋଷେଇ କରେ ରୋଷେଇ କରିଛି ଖାଇବି ଆଉ। ଭାତ ଆଉ କୋଉଠି? ସେଇଠେଇ? ସେଟ ବିରିୟାନୀକୁ ରାତିରେ ବିରିୟାନୀ ଖାଇଥିଲି। ସେଇଠି ବି ବିରିୟାନୀ ଖାଇଥିଲେ? ବିରିୟାନୀ, ଭାତ, ଡାଲି, ମସରୁମ, ପନିର, ଚିକେନେ। ଆଉ କଣ ହେଇଟା? ଯୋଉ ମନା ଚଣା ମସଲା। ଆଉ ହେଇିନ କେତ ଏତିକି ଆଉ, ତାପରେ ରସଗୋଲା ଏକା ସବୁ ଦିଆ ହେଇଥିଲା ମିଠା ହେକା।
ଲଞ୍ଚ ନା ଡିିନର କଥା କହୁଚୁ?
କଣ କହିଲ?
ଲାଞ୍ଚ ନା ଡିନର ?
ଆ ଡିନର।
ହୁଁ ହୁଁ ଆଉ କେ କେବେଠୁ ଗଲୁଣୁ?
କେବେ ଗଲି? ଯାଇଥିଲି ରାଜ ଉ ରଜ ହେଇନ ରଜ ବାର ତାରିଖ ଦିନ। ଏଗାର ବାର ଏଗାର ବାର ତାରିଖ ଦିନ ଆସିଲିଭାରି, ସେଇଦିନ ଯା ସେ ଯୋଉ ରାତିରେ ଯାଇଥିଲେ, ରାତିରେ ରହିକି ତା ପର ଦିନ ସକାଳେ ଯାଇକି ସେଠିକି, ତାପରେ ସନ୍ଧ୍ୟା ଆସିକି ରାତି ସାଢେ ଏଗାରଟାରେ ଘରକୁ ପହଞ୍ଚିଲି।
ଆଉ କଲେଜ ଯାଇନ ?
କଲେଜରେ ଆଜି ଖୋଲିଲେ। ଆଜି ଖୋଲିଲା ଯେ ସୋମବାର ଠୁ ଯିବି ଆଉ । ନା ଆଜି ଯାଇଥିଲି କୋଚିଂ। କମ୍ପ୍ୟୁଟର ହୁଁ। ହୁଁ ପଢେଇଲେ ଏ ଯୋଉ ଇଏ ଏ ଆଇ ଯୁଗ ନା? ଏଇଥିରେ ପଢେଇଛନ୍ତି ଆଉ।
ହୁଁ କେତେ ପିଲା ହେଇଛନ୍ତି?
ଆମର ଯାଇଥିଲେ ସାତ ଆଠ ଜଣ।
ହୁଁ ଭଲ ପଢ଼ଉଛନ୍ତି?
ହୁଁ।
ଆଉ ଏଗ୍ଜାମ୍ କୋଉଦିନ?
ଏଗ୍ଜାମ୍ ହବ ଯାଇକି ଆର ମାସ ମାସ ଅଠର ଉଣେଇଶି ଆଡ଼େ
ଅଠର ଉଣେଇଶି? କେତେ ଦିନି?
କେତେ ଦିନି ହବ କୋଡିଏ ଦିନି ପଚିଶ ଦିନି।
ହୁଁ କୋଡିଏ ପଚିଶ ଦିନି ଛାଡି ଛାଡିକି ନା ଓହୋ ବହୁତ ବୋଉ ଦେହ ଭଲ ଅଛି?
ହଁ।
ବାପା ମା?
ହଁ ବାପାଙ୍କ ଦେହ ଭଲ ଅଛି।
ଉହୁଁ ତୋ ଦେହ ଭଲ ଅଛି?
ହଁ। ମୁଁ ତ ବୁଲୁଛି ମୋ ଦେହ ଭଲ ରହିବନି କାଇଁ?
ଉୁଁ ହୁଁ ଆଉ କଣ ହିଆରେ କେମିତି ପାଗ ହେଇଛି ଖରା ନା ଛାଇନା ବର୍ଷା କଣ ହେଇଛି?
ହଁ ଇଏ ହେଇଚି।
ଛାଇ ହେଇଚି ୟାଡ଼୍ ତ ବହୁତ ଖରା ହଉଛି।
ହଁ। ତୁ ଏବେ କୋଉଠି ଏବେ କୋଉଠି ମାନେ ଭୁବନେଶ୍ଵରରେ କୋଉଠି ଅଛୁ?
ହାଇଟେକ୍।
ହାଇ ଟେଗ୍ ରେ?
ହୁଁ।
ହାଇ ଟେଗ୍ ଗୋଟେ ତ ମୁଁ ଯାଇଥିଲି ନା?
ତୁ ଯାଇଥିଲୁ ଯେ ଉଁ ଆସିଲୁ ନୁ।
ମୁଁ ଭାବିଲି ରସୁଲଗଡ଼ ରେ ଅଛୁ କି ନୟାପଲ୍ଲୀ ରେ।
ହେ ଆଡ କଣ?
ଆରେ ନୟାପଲିର ଭାସ ଫାସ୍ ଫାସ୍ ନୟାପଲ୍ଲୀ ରହୁଥିଲ ନା?
ମୁଁ ଚେଞ୍ଜ୍ କରି ଦେଇଚି।
ହଁ ମୁଁ କହିଲିପରା ଦିଦି ଚେଞ୍ଜ୍ କରିଦେଇଚି ତାଙ୍କ ପାଖରେ ଅଛୁ। ହେଲା ମୁଁ କହିଲି ଯେଉ ନୟାପଲ୍ଲୀ ଫାଷ୍ ରହୁଥୁଲୁ। ମୁଁ କହିଲି ନୟାପଲି ରେ ଚାଲେ ମୁ ଆଲି ଦିଦି ଦିଦି ଗଲା ନା ରସୁଲ ଗଡ ରସୁଲ ଗଡ ରେ ହେଇତି ଦୋଳି
ହୁଁ। ଆଉ । ସେ କଲାନି?
କଣ?
ବୋଉ କଣ ରୋଷେଇ କଲାଣିି?
ହଁ ପରା ବୋଉ କରିଛି ଭାତ। ଆଉ ଡାଲି କରିଛି।
ହୁଁ।
କୁନ୍ଦୁରୁ ଭଜା।
ହୁଁ।
ଆଉ ଖଟା କଣ?
ହୁଁ ତୁ କିଣିକି ଆଣିଥିଲୁ କୁନ୍ଦୁରୁ?
ହଁ କାଲି ହାଟ
ହଉ ଆ ଆଉ ଖେଳି ଯାଉନୁ ସନ୍ଧ୍ୟାବେଳେ?
ହୁଁ ସନ୍ଧ୍ୟା ବେଳେ ହେନ୍ତି ଖେଳି ଖେଳ ହନି ଇଚ୍ଛା ହେଲେ ଯାଉଛି ଆଉ।
ସିଆଡେ କଣ ବର୍ଷା ପକାଉଛି କି?
ହଁ ଏଆଡେ ବର୍ଷା ପକଉଚି‌।
ଆଉ ଗୁଡୁନା କଣ କରୁଛି?
କଣ?
ଗୁଡୁ ନା କଣ କରୁଛି?
ଗୁଡୁନା ସେତ ତାର ଯାଇଛି ତା ଦାନ୍ତ ବିଭାଗ କ୍ଲିନିଂ କୁ।
ଆସିବ କେତେ ବେଲେ?
ଆସିବ ଆସିବ ଦିଟାରେ।
ହୁଁ ହୁଁ ଆଉ ଲକି ର କୋଉ ଦିନ ।
ହେଇଟା ଆ ଆଠ ଆଡ଼କୁ ପରା।
ଆଠରେ ଉଁ ହୁଁ। କଣ ଦବୁ?
କଣ ଗୋଟେ ଦେବି ଆଣିକି କଣଟେ ଆଉ ଶାଢୀ ଏକା ଦେଇଦବୁ ଆ। ସାଙ୍ଗ ହେବା ସମସ୍ତେ। ଆମେ ସାଙ୍ଗ ବାପି, ମୁଁ, ଗୁଡୁନା, ବିଭୂ, ଚିଙ୍ଗୁ ଏମିତି ମିଶିକି କଣଟେ ଦେଇଦବୁ ଆ
ପୁଅ ପିଲା।
ହଁ ପୁଅ ପିଲା।
ଆଉ ଗେଲୁ ଏମାନେ କଣ ଦେବେ?
ସେମାନେ କଣ ଦେବେ ମୁଁ ଜାଣିଛିି କି?
ଟିକେ ପଚାରିବୁ ନା ଆଉ।
ପଚାରିବି ମୁଁ କଣ ପଚାରିବି ସେମାନେ ତାଙ୍କ ଝିଅ ପିଲା ସେ ତାଙ୍କ କଣ ଟେ ଦେବେ।
ପଚାରିବୁ କଣ ଦବ ମୁଁ ଦେବି।
ତୁ ଦବୁ ତୁ ଏମାନଙ୍କ ତମେ ତମ ସାଙ୍ଗ ସା ପୂଜା ଦିଅ ତମେ ଦେଇଦବନା ଆଉ।
କଣ ପୂଜ ହଁ ହେଇରା ତ ମୁଁ ଦେବିିନିହାନ୍ତି ମୁଁ କହିଲି ଏମାନେ କଣ ଦେବେ ମୁଁ ତ ଫାଷ୍ଟ ଫାଷ୍ଟ ସାଙ୍ଗ ମାରେଜ ହଉଛି ନା କଣ ଦେବି ମୁଁ ତ ସେ ବିଷୟ ଜାଣିନି ନା।
ଆର ଥର ବି ଦୋଳି ଖେଳ ନଥିଲେ ଏଇଥର ବି ଦୋଳି ।
କଣ?
କହିଲି ଆର ଥର ତ ଦୋଳି ଖେଳିନଥିଲୁ ଏଥର ବି ଦୋଳି ଖେଳିଲୁନି।
ଦୋଳି ହେଇନି?
ନାଇଁ ହେଇଛି।
ହେଇଛି?
ହଁ।
ଆଉ ଫଟ ଉଠେଇଥିବ ଆଉ।
ହଁ।
ଆଉ ଏମାନେ ଲ ଫଟ ଉଠେଇଛନ୍ତି?
ହଁ ସେମାନେ ଦୋଳି ଠିକି ଜାଇ ନାହାନ୍ତି ସେ। ଥରେ ଦିଥର ଯାଇଥିଲେ ଯାଇ ନାହାନ୍ତି।
ଯାଇନି?
ନା ଆମେ ଘର କେଲା ଏବେ ବି ଛାଇବାକୁ ଦେଇଛି ମ ଘର କାମ କରଛି। ହଁ।
ତୋଆଡୁ କାଟ ମୁଁ ରଖୁଛି।
ତଣ
ରଖୁଛି।
ହଁ ହଁ।